ନମସ୍କାର ଏତେ ଦିନ ସମ୍ମାନ।
ଆଉ ସମ୍ମାନ ବି ଆଜିକାଲି ଦବା କଥା ନା ଆଉ ନଦେଲେ କେମିତି ହବ?
ଠିକ କଥା ବା।
କଣ କରୁଛୁ?
କଣ କରିବି ବଇଚି ଆଉ।
ଆଉ ସକାଳୁ ଖିଆ ପିଆ କଣ ହେଇଛି?
ଖାଇଛି ସକାଳୁ ମ୍ୟାଗି।
ଓହୋ। ମ୍ୟାଗି ଖାଇଲେ ପେଟ ପୁରିଯାଉଛି?
ହଁ। ପେଟ କାଇଁ ପୁରି ବନି?
ନାଁ ମ୍ୟାଗି ଖାଇଲେ ତ ପେଟ ପୁରିବନି? ଚାରିଟା ପାଞ୍ଚଟା ମ୍ୟାଗି ଏକାଥରେ ଖାଇବାକୁ ପଡିବ।
ନାଁ ଦିଇଟା ମ୍ୟାଗି କରିକି ଦିଇଟା ଏ ମ୍ୟାଗି କରିକି ଦିଦି ମୁଁ ମା ତିନିଜଣ ଖାଇଦଉଛୁ।
ଓ ରେ ମୁଁ ତ ଏକୁଟିଆ ଚାରିଟା ମ୍ୟାଗି ଖାଉଛି। ଆଉ ପାଠପଢ ସବୁ ସଇଲାଣି?
ପାଠପଢା ସବୁ ସଇଲାଣି ପାଠ ପଢିବି ଆହୁରି ଆହୁରି କେତେ ପଡିଛି ପଢିବାକୁ ଉ
ହଁ ବା ଆଉ ଜୀବନ ବ ବଞ୍ଚିବାକୁ ହେଲେ କିଛି ତ କରିବାକୁ ପଡିବ ନା ଆଉ
ଆଉ କ ସେୟାବା।
ଭାରି ଭାରି କଷ୍ଟ ହଉଛି ଆଉ
ହଁ।
ନାଇ।
ଆଉ କ।
ଆଜି କାଲିକା ଲୋକ ଆଉ ଷାଠିଏ ବି ଏବେ ଟପିବେନି?
ସତ କଥା ଦେଖୁନୁ କେମିତି ମରିଯାଉଛନ୍ତି ସବୁ।
ହଁ ପା ନା ମୁଁ ଟପିଯିବି ମୁଁ ଟପିଯିବି କିନ୍ତୁ ହୁଁ ଏ ଏଇ ଆମ ଯୋଉ ଆକ୍ସିଡେଣ୍ଟ ଫାକ୍ସିଡେଣ୍ଟ ଯାହା ହଉଛି ସେଥିରେ ଆଉ ହେଇ ହବ
ହଁ
ଆଜିିକାଲି ଯେମିତି ଆକ୍ସିଡେଣ୍ଟ ହଉଛି। କୋଉଠି ଗୋରୁ ପଶି ଯାଉଛି ଟ୍ରକ୍ ବାଡେଇ ଦଉଛି।
ମୋ ଗୋଟେ ସାଙ୍ଗ ବାପାର ଏବେ ଏ ଅନୁଗୁଳି ଯାଇଥିଲା ଆକ୍ସିଡେଣ୍ଟ ହେଲା ବୁଝିଲୁ।
ହଁ।
ସେଠୁ ଆକ୍ସିଡେଣ୍ଟ ହେଲା ଆଖି ଲାଗିଗଲା ଧର ଟ୍ରକ୍ ଧୀରେ ବଡେଇଦେଲା ନେଇକି ତା ଗୋଡ ଦିଇଟା ଆ ଦିଇଟା ନୁହ ଗୋଟିଏ ଗୋଡ ଭାଙ୍ଗି ଯାଇଛି ସା ତା ମୁଣ୍ଡ ଫୁଣ୍ଡ ମାଡ଼ ହେଇଯାଇଛି ଆଇସିୟୁରେ ପଡିଛିି ଏବେ।
ମୋ ଭାଇ ତ ସେମିତି ଗଲା ଆଉ।
ଓହୋ। ସେ ଆଖି ଲାଗିଯିବାରୁ?
ଆଁ
ଆଖି ଲାଗିଯିବାରୁ।
ନାଇଁ ନାଇଁ ଆଖି ଲାଗିଯାଇନି ତୁ ସେ ଯାଇଥିଲା, ଯୋଉ ନୂଆ ବର୍ଷ ଥିଲା ତ।
ହୁଁ।
ଭୋଜି କରିବାକୁ ଯାଇଥିଲେ ପାରାଦ୍ଵୀପ ସେଟା ସବୁ ମାନେ ତାଙ୍କ ଲୋକ ସବୁ ମିଶିକି କରୁଥିଲେ।
ହୁଁ।
ତା ବେଳା ଖରାପ କହିଲେ କଣ କହିବ ହବ। ସେ ଯାଇଥିଲା ଆଉ ଫେରୁଥିଲା। ଟ୍ରକ୍ ହେଲମେଟ ନା କଣ ଟ୍ରକର ଏଇ ଝିନ୍ଜୀୟର ଲାଗିଗଲା। ସାଇଡ କରିକି ଆଉଥିଲା।
ଓ ହୋ। ହୁଁ। କଣ କରିବା ଏମିତି ଏବେ ଚାରିଆଡୁ ଆକ୍ସିଡେଣ୍ଟ ହଉଛି ଆଉ। ଆମର ଏଠି ଦିନକୁ ଦି ତିନି ଲକ୍ଷ ଖଣ୍ଡେ ମରିଯାଉନଥିବେ ଲୋକ ଆକ୍ସିଡେଣ୍ଟ କେବଳ।
ବହୁତ ଲୋକ ମରୁଛନ୍ତି ଜନସଂଖ୍ୟା କମି କମି ଯାଉଛି ଜନଗଣନା ଯେତେବେଳେ ହେଇକି ଯେତେବେଳେ ବାହାରିବ ପବ୍ଲିକରେ ଜନଗଣନାର ଏତିକି ସଂଖ୍ୟାର ଲୋକ ପଚାରିବେ ସେତେବେଳେ ଜାଣିପାରିବି।
ଓଲଟା କଥା କହୁଛୁ ଆମ ଇଣ୍ଡିଆରେ ଓଲଟି ବଢୁଛି।
ଇଣ୍ଡିଆର ବଢିବ
ଗୋଟିଏ ଗଲାବେଳକୁ ବି ଇଏ ଚାରିଟା ବାହାର କରି ଦଉଚନ୍ତି ଆଉ ସବୁ ହତିଆର ଗୋଟା ଗୋଟା ନାଇଁ।
ହଁ।
ଏଥର ପର ପରଘର ପିଛେରେ ଏଥର ଚାରିଟା ପାଞ୍ଚଟା ଛୁଆ
ହଁ।
କଣ କରିଆ ଆମ ପ୍ରଶାସନ ସେ କରୁଛି ଆଉ
ହଁ ଅ।
ସେଇଥିପାଇଁ ଆମଦାନୀ ବଢିବ ସବୁ ବଢିବ ରେଟ ଫେଟ ନାଇଁ।
ହଁ। ଆଉ କଣ କଣ ଖାଇଛୁ କଣ
ହଁ ମୁଁ ଏଇ ସକାଳୁ ମ୍ୟାଗି ଖାଇଥିଲି ଟିକେ ଆଉ
ତୁଇ ବି ମ୍ୟାଗି ଖାଇଛୁ
ହୁଁ। ଏ ମ୍ୟାଗି ଖାଇବାଟା କଣ ପାପ
ନା ମାନେ ମୁଁ କହୁଛି ମୁଁ ବି ମ୍ୟାଗି ଖାଇଛି ତୁ ବି ମ୍ୟାଗି ଖାଉଛୁ ପା
ହୁଁ ସେଇବା
ତୁ ପୁଣ୍ୟ
ମ୍ୟାଗି ଖାଇବୁ ସକାଳୁ ଯୋଉ ଶାନ୍ତି
ହଁ ହଁ
ପଖାଳ ଭାତ କିଏ ଖାଇବ ମ୍ୟାଗି ଟିକେ ଆଣି କରିଦବୁ ପାଞ୍ଚମିନିଟ୍ ବି ମ୍ୟାଗି ରେଡି
ହଁ।
ଖାଇଦବୁ ବହେ ପେଟେ ତାପରେ ବସିବୁ ଫୋନ ଚଲେଇବୁ ଆଉତ ଆଉ କିଛି ନାହିଁ ସଇଲା ସବୁ ପ୍ଲସଥ୍ରି ଫ୍ଲସଥ୍ରି
ଫୋନ୍ ଚଲେଇ ଚଲେଇ ଚିଡା ଲାଗିଲାଣି କଣ ଦେଖିବୁ ଆଉ ଫୋନ୍
ଫୋନ୍ ଚଲେଇ ଚଲେଇ ଚିଡା ଲାଗିଲାଣି
ଆଉ ପଟୁନି?
ଆ ଆମର ଏବେ ଯୋଉ ପ୍ରୋଟେଷ୍ଟ ହଉଛି ସେଗୁଡା ଦେଖୁନୁ
ମତେ ଚିଡା ଲାଗିଲାଣି ମୁଁ କେତେ ସେଇ ଫୋନ ଦେଖିବି ସେଇ ଫୋନ ସେଇ ଫୋନ।
ହଉ ଫୋନ୍ ଦେଖିକି କିଛିଟା ଶିକ୍ଷା ଲାଭ କରୁନୁ ଖାଲି ଦେଖିଲେ କଣ ହବ?
ହଁ ସେଇଟା ଠିକ୍ କଥା କି ସିଖିଲା ଜିନିଷ ଦେଖିଲେ ହୁଅନ୍ତା?
ହୁଁ। ମ୍ୟାଗି କେସେ ବନାଏ ତିନ ସେକେଣ୍ଡ୍ ମେ?
ତିନ ସେକେଣ୍ଡ୍ ରେ ବନେଇ ପାରିବିନି। ଆଜି ଦିଦି ମ୍ୟାଗି କରେ ମତେ ଭଲ ଲାଗେ ଦିଦି ଆଜି କରିଥିଲା।
ଦିଦି କରିଥିଲା।
ହୁଁ।
କାଇଁ ଟିକେ ଯାଚିଲନି ତ ଆ ଟିକେ ଖାଇଦବୁ?
ଖାଇଚୁ ତୁ ତ କାଇଁ ଯାଚିଲୁନୁ?
ଯାଚିଆ କଥା ନୁହଁ ମୁଁ ଯାଚିଥିଲେ ମୁଁ ଦି ଚାରିପ୍ୟାକେଟ ଖଣ୍ଡ ନେଇ ପଳେଇଥାନ୍ତି ଆସେ କରି ଖାଇଆ।
ହୁଁ।
ନା ଏକା ଏକା ଖାଇବ ଆଉ।
ଆଣିଲୁଣି?
ଆଁ।
ମୁଁ କହିଲି ନିଜେ ଖାଇଲୁ ଥରେ ପଚାରିଲୁନୁ ମତେ କହୁଚୁ।
ନା ତୁ ଖାଇଦେଲୁ ଆଉ ସେଥିପାଇଁ ମୁଁ ତତେ ପଚାରିଲିନି ନହେଲେ ମୁଁ ପଚାରିଥାଆନ୍ତି।
ମୁଁ ବି ତତ୍ ମୁଁ ଜାଣିଲି ବା ତୁ ବା କହିଲୁ ମୁଁ ଯାଉଛି ମ୍ୟାଗି ଆଣିବାକୁ ସେଇଥିପାଇଁ ମୁଁ ତତେ ପଚାରିଲିନି।
ଓହୋ।
ଘରେ କରିକି ମୁ କଣ ଡାକିବି?
ଆଚ୍ଛା ଆଚ୍ଛା ଆଚ୍ଛା। ଏମିତି ତାହେଲେ ନାଇଁ।
ହଁ ଏମତି
ଆଉ ତମ ସାଙ୍ଗ କଥା କଣ ହେଲା ସେ ଯୋଉ ସାଙ୍ଗ ଟା ତମ ଯୋଉ ବେଷ୍ଟ ଫ୍ରେଣ୍ଡ?
ମୋ ବେଷ୍ଟ ଫ୍ରେଣ୍ଡ ବା ପାଇଛି ତାର ଏଇଟା ସେକେଣ୍ଡିୟର ହେଲା।
ନିଟ୍ ପାଇଯାଇଛି?
ହୁଁ ସେକେଣ୍ଡ ସେକେଣ୍ଡ ଇୟର ହେଲାଣି ସେ ଏ ବର୍ଷ ନୁହଁ ଆର ବର୍ଷ ରୁ ପାଇଲାଣି?
ଏଇଠି ଏଇଠି?
ପ୍ରୟାସରେ କରୁଥିଲା ହେଲା।
ଆଉ ଯୋଉ କଲେଜ ର ବେଷ୍ଟ ଫ୍ରେଣ୍ଡ? ସିଏ ଭାରି ତମକୁ ଯିଏ ଖୋଜେ?
ତତେ ଖୋଜୁଥିବ? ମତେ କାଇ ଖୋଜୁ
ନାଇଁ ତମ ତମକୁ ଆକ୍ଚୁଆଲି ତମକୁ ବୋହେ ଖୋଜୁଥିଲା। ହଁ ବା କଲେଜ ଯେତେବେଳେ ଆସିବ ଝୁରି ହବ କୁଆଡେ ଗଲା କୁଆଡେ ଗଲା କୁଆଡେ ଗଲା? ଖାଲି କଲେଜ ସାରା ଅଣ୍ଡାଳିବକିନ୍ତୁ ତୁ ବି କ୍ୟାଣ୍ଟିନ ପାଖରେ ବସିଥିବ।
ମୁଣ୍ଡାଲି ଉଣ୍ଡାଳି ପାଗଳ ହେଇଯାଇଥିବ ତ?
ଆଉ ପାଗଳ ଭଳିଆ ହୁଏ ତ ଆଉ ଉଣ୍ଡାଳି ପାଗଳ କଣ ହେଇ ଯିବ? ନାହିଁ।
ମତେ କାହିଁ ଉଁଣ୍ଡାଳିିବ ତୁ ତା ଭାଇ ତ ତତେ ଉଁଣ୍ଡାଳୁଛୁ।
ତତେ ଉଁଣ୍ଡେଇବା ନା ମତେ କହିଁ ଉଣ୍ଡାଳିବ।
ମତେ କହି ଉଣ୍ଡଳନ୍ତିନି।
ମୁଁ ତା ଭାଇ ହେଲେ ମତେ ଅଧିକା ତତେ ଦେଖିବ ନା ମତେ ଦେଖିକି ମତେ କୋଉଦିନ ଖାଇବାକୁ ଦେଇଛି ତା ଭାଇ ବୋଲି ମତେ କୋଦିନ ଖାଇବାକୁ ଦେଇଛି।
ମତେ କୋଉଦିନ ଖାଇବାକୁ ହେଇଛି।
ଆଉ।
ହଁ।
ଆଉ ଯୋଉ ଥଣ୍ଡା ଥଣ୍ଡା ଦି ବୋଟଲ ଯଉ ପିଇଥିଲୁ ଡି ଲିଟ୍ରିକିଆ।
ସେଇଟା ତ ସିଏ ଦେଇନଥିଲା ବେ ମୁଁ ଦେଇଥିଲି।
ଯାହା ହେଲେ ବି କ୍ରେଡିଟ ଟା ତାକୁ ଯିବନ ଆଉ।
କାହିଁକି ତାକୁ ଯିବା।
ଆଉ ଯାହାେଲେ ତୋ ସମ୍ପତ୍ତି ନା ଆଉ ପୁଣି କହୁଚୁ।
ତୋ ସମ୍ପତ୍ତି ହେଇଥିବ ମୋ ସମ୍ପତ୍ତି କାଇଁ ସିଏ ହବ। କ୍ଲଜ ଚିଡେଇଆ ମତେ ଚିଡେଇଆ ଗୁଣା ଗଲାଣି।
ମୁ ଚିଡେଇ କେ ସତ କଥା କହିଲେ ଲୋକଙ୍କୁ ଚିଡିଆ ଲାଗେ ଆଉ ସେଇଟା ଦୁନିଆ ଦେରରେ ଅଛି।
ହଁ।
ହଁ ସତ କଥା ଆଉ ହବ କଥା ତୁ କହୁଚୁ। ନାଇଁ।
ହଁ।
ଆଉ ତାହେଲେ ଏକ ତାରିଖ ବେଳକୁ କଲେ ଯିବା ସାର୍ଟିଫିକେଟ ମିଳିବ।
ତୁ ସେଇଆ କହୁଚୁ।
ମାର୍କ ସିଟ୍ ମାର୍କ ସିଟ୍।
ହଁ ଯିବା ଦେଖିବା ସମସ୍ତେ ସମସ୍ତେ କଥା ହେଇକି ତାପରେ।
ସବୁ ଏକାଥାରେ ମିଶାମିଶି ହେଇକି ଯିବା ଆଉ।
ଯିବା ଯଦି ସମସ୍ତେ ସାଙ୍ଗ ହେଇକି ଯିବା
ହୁଁ ସମସ୍ତେ ସାଙ୍ଗ ହେଇଯାଇଯିବା ସାଙ୍ଗ ହେଇକି ଯିବ ସାଙ୍ଗେ ସାଙ୍ଗେ ଆସିବେନି ଗୋଟେ ଦିଟା ବେଳେ ଯାଇକି ଆସିବା ଘରୁ କୁ
ଏତେ ଦିନ ପରେ ଯିବା ଆଉ ସାଙ୍ଗେ ପଳେଇସିବା।
ହୁଁ।
ଭାଉଜ ଆଜି ଯିବେ
ହୁଁ ହୁଁ ହୁଁ
ଏଇ ଲାଗି ଏକ ତାରିଖ ତୁ ପୁରା ଫିକ୍ସ କରିସାରିଲୁନୁ ଆଉ
ଏକ ତାରିକ ତୁ କହିଲୁ ବୋଲି ମୁଁ କହିଲା ନା ମୁଁ କାଇଁ ତତେ କହିବାକୁ ଯାଉଛି। ସେମିତି ହେଲେ ମୁଁ କାଲି ଯାଇ ନେଇ ଆସିବିନି।
ମୁଁ ତ ଜାଣିନି ତୁ ମୁଁ ତତେ କହୁଛି ସବୁ ସହିତ କଥା ହ।
ଆଁ।
ମୁଁ ତ ସେଇଥିଲାଗି କହୁଛି ସମସ୍ତଙ୍କ ସତ କଥା ସମସ୍ତଙ୍କୁ ପଚାରିଦେ।
ଆଉ ଘରେ ଘରେ ସବୁ
ଘରେ ସବୁ ବଢିଆ।
ତ ଘର ସବୁ ବଢିଆ।
ସବୁ ବଢିଆ ଗାଁକୁୁ ଯିବି
ଆଉ ଗାଁକୁ ଯିବୁ କେବେ?
କାଲି।
କାଲି ଗାଁକୁ ଯିବୁ, କାଇଁ ଫଙ୍କସନ ମଙ୍କସନ କିଛି ଅଛି?
ବାହାଘର।
ଓହୋ। କାହାର? ଏ ଯୋଉ ତୋ ଦିଦିର?
ନାଇଁ, ମୋ ଦିଦି ର ହେଲା ତମ ମାନେ କେହି ଜାଣିପାରିଲନି? ତମକୁ କାହାକୁ କହୁନି? ମୁଁ ଗାଁକୁ ପଳଉଛି ଆଁ।
ହୁଁ, କେଜାଣି କହୁନଥିବୁ ଲୁଚେଇକି ରଖୁଥିବୁ?
ହଁ, ହଁ। ଏମିତି
ହଁ, କାଳେ ଖା ନା, ଆଉ, ଆଉ କଣ କାଳେ କାଳେ ଦି ପଇସା ଅଧିକ ଖର୍ଚ୍ଚ ହେଇଯିବ ଆଉ ଭୋଜିରେ। ଚିକେନ ଦି ପିସ ଆଉ ଏକ୍ସଟ୍ରା ଖାଇଦବୁ ସେଇଥିପାଇଁ, ନାଇଁ?
ହଁ ତୁ ଭାବି ବୁନ
ସତ କଥା ଆଉ। ଛାଡ, ଛାଡ ଏମିତି ଏମିତି ଏମିତି ସବୁ ସମ୍ପର୍କ ଛାଡ ହଉ, ମୁଁ ଯାଉଛି ତଳକୁ ହେଲା। ମାମା ଡାକିଲାଣି।
ହଉ, ହଉ ଯା।
ମୁଁ ରଖୁଛି?
ହୁଁ!
ହଉ।